ହଁ କୁହନ୍ତୁ। କିଛି ନାଇଁ ଏଠି ବସିଥିଲି ଆପଣ?
ହଁ ମୁଁ ଏଇ ଲୁଗା ଫୁଗା ସବୁ ସଫା କରିକି ଶୁଖଉଥିଲି।
ଆଚ୍ଛା ଖାଇବା ସରିଲାଣି।
ଖାଇବା ସରିନି ଖାଇବା ତିଆରି ହିଁ ହେଇନି ସବୁ।
ଆଉ।
ଅଧା ହେଇଛି ଅଧା, ହବ ଆଉ ଏବେ। ଆମର ଟିକେ ଲେଟ୍ ରେ ଆସନ୍ତି ତ ଛୁଆ ସ୍କୁଲ ରୁ-
ଅ
ହୁଁ।
ଆ ଉ
ଆଉ
ଦେହପା ଭଲ ଅଛି।
ଦେହ ପାା ସେମିତି ଟିକେ ଯୋଉ ପାଗ ଚେଞ୍ଜ ହଉଛି ବୋଲି ଘୋଳାବିନ୍ଧା ଟିକେ ହଉଛି ଆଉ।
ଆଛା।
ଗଳା ବିିତା ଟିକେ ଜର ଆସିଯାଇଛି କେତେବେଳେ କେମିତି
ଆଛା ଆପଣ କଉଠୁ କହୁଥିଲେ।
ମୁଁ କୋରାପୁଟ ରୁ
ଆଚ୍ଛା।
ହୁଁ ହୁଁ ଆପଣ।
କେଉଁଝର ରୁ
କେଉଁଝର ରୁ ଓହୋ ଆଉ ବର୍ଷା ହଉଚି ନା କଣ ସେପଟେ
ନାଇଁ ଏପଟେ ପାଗ ଠିକ୍ ଅଛି ଖରା ଦେଖେଇଛି
ଖରା ଅଛି ନା
ହଁ ତିନି ଚାରି ଦିନି ହେଲା ଟିକେ ପାଗ ଭଲ ନଥିଲା ଟିକେ କାଁଳ କରିଥିଲା। ତ ଆଜି ଟିକେ ଖରା କରୁଚି ଆଉ।
ଆଜି ବି ଭଲ ପାାଗ।
ହଁ ଆଜି ଟିକେ ଖରା କରୁଚି।
ହୁଁ ନା ମୋର ଏଠି ବର୍ଷା ହଉଥିଲା ତିନି ଚାରି ଦିନି ହେଲା ବର୍ଷା ମେଘୁଆ ପାାଗ କରୁଥିଲା ଆଜି କାହିଁକି ଟି କି କିଛିିବି ଖରା ହଉଅଛି। ସେଥିପାଇଁ ଲୁଗା ସବୁ ସଫା କରିଦେଇକି ଛାତକୁ ନେଇ ଆସିଥିଲି ଶୁଖେଇବାକୁ
ହଉ ଆଜି କଣ ରୋଷେଇ କରିଚନ୍ତି।
ଆଜି ଭାତ ମାଛ। କାଙ୍କଡ ଆଳୁ ଭଜା ଦ ଡାଲି ଆଉ ସାଧା ଯିଏ ଖାଇବେ ଆଉ କଣ ଗୋଟେ କରିଦେବି ସେମାନେ ଖାଇବେ ଆଉ।
ଆଛା।
ଆଇଁଷ ସବୁ ଲୋକ ଖାଉନାହାନ୍ତି, ନା
ହଁ।
ଆଉ। ଏବେ ସାଧାରେ କଣ ଗୋଟେ କରିଦବା କାଙ୍କଡା ଆଳୁ ଭଜା ଭଜା ହେଇଛି ଯେ କଣ ଖାଇବେ ଦହି ଫଇ ବାଇଗଣ କଣ ଖାଇବେ କରିଦେବୁ ଆଉ।
ହ
ଆଉ ତମର
ଆମର ସେ ମଟନ ଆଣିଥିଲେ କରିଥିଲେ ତାଙ୍କର ଆଉ ତ ମୁଁ ଖାଇନି ତୋ ସେଥିପାଇଁ ମୋ ପାଇଁ ଚିଙ୍ଗିଡି ଆଣିଥିଲେ ଆଉ।
ଓ ହୋ ହଁ ହଁ ଆଉ ତମେ ମଟନ ଖାଅନି ତାହେଲେ।
ହଁ ଖାଇଲେ ଦେହ ଖରାପ ହେଇଯାଏ।
ଓହୋ ପଡ଼ୁନି ଗରିଷ୍ଠ ଜିନିଷ ବୋଧେ ଆଉ।
ହଁ ଟିକେ ଦେହ ହାତ କୁଣ୍ଡେଇ ହେଇକି ଫଳିଯାଏ।
ହୁଁ ହୁଁ ହଁ ହଁ ଏଲାର୍ଜି ଥାଏ ଜଣ ଜଣ କୁ ଗୋଟେ ଗୋଟେ ଜିନିଷରେ।
ତେବେ ମୁଁ ଖାଏନି ଆଉ।
ଭଲ ଆଉ। ଆଉ କଣ, ତମର ଦେହ ପା ଭଲ ଅଛି କି ନାଇଁ।
ହଁ ଦେହ ପା ଭଲ ଅଛି।
କଣ କର ତମେ?
। ମୁଁ ଉଁ ଗ୍ରାଜୁଏସନ୍ ୱାନ୍ ଇୟର୍ ହେବ କମ୍ପ୍ଲିଟ କରିକି ଏବେ ଅନଲାଇନ୍ କୋଚିଂ ନଉଛି।
ଓହୋ ଅନଲାଇନ୍ କୋଚିଂ ନେଉଛ?
ଆଜ୍ଞା।
ପ୍ରିପେରେସନ ଜବ ଲାଗି ପ୍ରିପେୟାର ହଉଛ ଆଉ।
ଆଜ୍ଞା ଆଜ୍ଞା।
ହୁଁ।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
ହଁ ଘରେ ସବୁ ଭଲ ଅଛନ୍ତି।
ଖରା ବର୍ଷା ହେଉଛି ତାହେଲେ ତମ ସେପଟେ ଆଉ।
ହଁ ଏପଟରେ ବର୍ଷା ହଉଥିଲା ତିନି ଚାରି ଦିନ ହେଲା ହଉଥିଲା ଟିକେ ଟିକେ ଏ ପାଗ ବି ଟିକେ ନରମ ଥିଲା, ଆଜି ଟିକେ ପାଗ ଖରା କରିଛି ବର୍ଷା ନାହିଁ ଆଉ।
ଓ ହଁ କାଆଁଳ ପାଗ ଥିଲା ଆଜି ଟିକେ ହେଇଛି ଖରା ପାଗ ହେଇଛି।
ହଁ ହଁ ଆଜି ଟିକେ ଖରା ଦେଖେଇଛି।
ଉଁହୁଁ। କୋରାପୁଟ ଡିଷ୍ଟ୍ରିକ୍ଟରେ ତ ବର୍ଷା ବହୁତ ହୁଏ ବର୍ଷା ହେଲେ ଆଉ ଖରା ହୁଏନି? ଏଠି ଟିକେ କଷ୍ଟ।
ହୁଁଉଁ।
କପଡା ଏଇ ଲୁଗା ଫୁଗା ଶୁଖିବା ବା ପାଇଁ ଘର ଫର ସବୁ ଓଦା କଣ କହିଲ?
ପାହାଡ଼ ଏରିଆ ଟା ନା।
ପାହାଡ଼ ଏରିଆଟା ହଁ।
ପାହାଡ ଏରିଆ ନାଇ ପାହାଡ଼ ଏରିଆ ବି ବାକି ଜାଗାରେ ରୁହେ ଖରା ଫରା ହୁଏ। ଏଠି ସେମିତି କିଛି ଖରା ବର୍ଷା ହେଲା ମାନେ ଆଉ ଖରା ହେବାଟା କଷ୍ଟ।
ଆଚ୍ଛା।
ବର୍ଷା ଋତୁ ସରିଲେ ଭଲ ଲାଗିବ।
ହଁ ଶୀତଋତୁ ଟା ବେଶୀ ଟିକେ ଭଲ ହଉଥିବ ସେପଟରେ ଆଉ।
ହୁଁ ନାଇଁ ଶୀତ ବି ଚଳିବ ଏଠି। ସେମିତି କିଛି
ନାଇଁ ଶୀତ ଋତୁ ଟା ଟିକେ ଭଲ ଲାଗୁଥିବ ନା। ଆଜି ତ ଟିକେ ଥଣ୍ଡା ଲାଗୁଥିବ ଖରା ଵି ଥିବ।
ହୁଁ। । ଶୀତ ଭଲ ଲାଗବ ସେ ତ ଖରାପ ନୁହଁ। । ହେଲା ବିଇ ଛୁଆଙ୍କର ସରିଲେ ଟେନ୍ଥ। ପଳେଇବୁ? ଏତପଳେଇବୁ ଆଉ।
ଆଛା ଆଉ। ଘରେ କିଏ କିଏ ଅଛନ୍ତି?
ଏବେ ଅଛନ୍ତି ଶାଶକୁ ମା ଶାଶୁ ମା ମୁଁ ଝିଅର ଦେହ ଟିକେ ଭଲ ନାହିଁ ଆଜି ସ୍କୁଲ ଯାଇନି।
ଯଇଛି।
ହମୱାର୍କ ସବୁ କରୁଛି, ଟିୟୁସନ ହମୱାର୍ ଯିବୁ ପେଣ୍ଡିଙ୍ଗ ଅଛି ଟଟିୁସନରେ କଣ ଏକ୍ଜାମ ହେବ ସେଆ ପଢ଼ୁଥିଲା ଆଉ ହୁଁ ପୁହ ଯାଇଛି ସ୍କୁଲ ସେ ଦିଟା ବଡେ ଟ ଆସିବ କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛି ତ ସେି ଅଢେଟାରେ ଆସିବ ସିଏ ଆସିଲେ ଆମର ଖାଇବା ଆଉ
ଆଚ୍ଛା
ହଁ ଆଉ କଣ କହୁଛନ୍ତି ବୁଲିବା ପାଇଁ ଯାଇଥିଲି କୁଆଡେ ବୁଲିବା ପାଇଁ ଯାଇଥିଲି କୁଆଡେ
ହଁ ଏଇ ରଜ ତ ଥିଲା ଏବେ ଏବେ ରଜରେ ବୁଲାବୁଲି ବହୁତ କରିଛୁ
ଗାଁରେ ନା ବାହାରେି ପୋଡି ଯାଇଥିଲେି
କାଇ ବାହାରକୁ ଯାଇଥିଲୁ ଆମର କେଉଁଝର ଯେମିତି ବି ଘଟୁଆ ମା ତାରିଣୀ
ହୁଁ ହୁଁ ହୁଁ
ଫାଷ୍ଟଯ୍ୟଦିନ ଯାଇଥିଲୁ ସେ ଟିକି ସେ କେଜରେ ଏମିତି ପାଖାପାଖି ରିଲେଟିଭ ତ ଘରକୁ ଟିକଏ ଯାଇଥିଲୁ
ହୁଁ ହୁଁ
ଆଉ ଲାଷ୍ଟ ର ଯଦିନ ଆମର ସବୁ ମନା ବଜାର ପଡିଥିଲା କେତେଟା ଜାଗାରେ ସବୁ
ହଁ
ହଁ ସେ ଟିକି ସବୁଛି ଏଥିରୁ ବୁଲାବୁଲି କରିତେ ସାଙ୍ଗମାନଙ୍କ ସହିତ ଆଉ ଏମିତି ରଜ କଟିଗଲା ଆଉ
ହୁଁ ଆହୁରି ଯୋଉ ଆମର ଖରା ଚଛୁଟିରେ ଯାଇନାହାନ୍ତି କଡ
ହଁ କରାଜୁଟରେ ଯାଇଥିଲୁ ଆମେ ଏଠିକି କୋଉଠି ଗଲା ଆମର କଲିକତା ଦିଘା ଯାଇଥିଲୁ
ଦିଗା ଯାଇଥିଲ କି ସେଠି ମକ୍ସିମମ୍ ଲ୍ୟାଣ୍ଡ ଫଲ୍ ମାନେ ବହୁତ ସେଠି ହୁଏ ଏରିଆ ଟା କେମତି ଭଲ ଲାଗେ
ହଁ ଭଲ ସମୁଦ୍ରକୁ କୂଳ ତାପରେ ବି ସେଇଠି ଯୋଉ ଏବେ ନୁହଁ କିନା ଜଗନ୍ନାଥ ମନ୍ଦିର ହେଇଛି
ସେଠିିନାଇ ହଁ ହଁ କହୁଥିଲେ ବା ମାନେ ଉ କଲିକତ ର ଗୋଟେ ଜଗନ୍ନାଥ ମନ୍ଦିର ହେଇଛି ସେଠି
ହଁ ସେଠି ବି ହେଇ
ଯାହା ଆମର ଓଡିଶାର ଠାକୁର ବିଶ୍ଵବିଖ୍ୟାତ ହେଇଯାଇଛନ୍ତି ହେଲା ଆମେ ଦେଖ ଆମେ କୋଉଠିକି ଯାଉ କି ନଯାଉ କିନ୍ତୁ ଲୋକ ଆସି ଶିବ ଜଗନ୍ନାଥପୁରୀ
ହଁ ହଁ ହଁ ଆଉ ସେ ଦିଘା ଯାଇଥିଲୁ ଦିଘା ଜଗନ୍ନାଥ ମନ୍ଦିର ବି ଯାଇଥିଲୁ ତାପରେ ସେଠୁ ପଳେଇ ଆସିଥିଲୁ ଆମେ କୋଉଠିିକି ନା ବାଲେଶ୍ଵର
ମଲେଶ୍୍ୱର ଗଲା ହଁ ବାଲେଶ୍ୱରରେ କଣ କଣ ସବୁ ବୁଲିବା ଜିନିଷ ଅଛି
ଏ ପଞ୍ଚଲିଙ୍ଗେଶ୍ଵର ଯାଇଥିଲୁ ସେଠି ହଉଛି କ୍ଷୀରଚର ଗୋପୀନାଥ ଯାଇଥିଲୁ
ହୁଁ
ଏତେ ସବୁ ଯାଇଥିଲୁ କେତେଗୁଡାଏ ଜାଗା ବୁଲି ବୁଲକି ଆସିଥିଲୁ ଆଉ।
ଭଲ ଲାଗିଥିବନି
ହଁ ସବୁ ବି ଫ୍ୟାମିଲି ଲୋକ ଯାଇଥିଲୁ। ନାଇଁ ନାଇଁ ଆମର ବାଲେଶ୍ଵର ପ୍ରୋଗ୍ରାମ ଥିଲା। ତ ବାଲେଶ୍ୱଵର ଯିବାର ଥିଲା ସେଇଠୁ ଯେହେତୁ ବାଲେଶ୍ୱର ବର୍ଡ଼ର ଉପରେ ବି ଦୀଘା ଟା ତ ସେ
ବୋର୍ଡର ପାଖ ଟା ତାହେଲେ ବୋଡର ଓଡ଼ିଶା ସେ ଆହୁରି କଲିକତା ବର୍ଡର ଟା ହଉଛି ନାଇଁ କି?
ହଁ, ହଁ, ହଁ।
ହୁଁ ଆମେ କପଡା ଫୋଲଡ କର ହଁ।
ଆଜ୍ଞା
ନା, ନା
ହଁ ତ ଯାଇଥିଲୁ ବୁଲାବୁଲି କରିକି ଆସିଥିଲୁ ଆଉ।
ହଁ ଆଉ କଲିକତାାରେ ସେଇ ଖା ତମ ବାଲେଶ୍ଵର ଯାଇଥିଲ କଲିକତା ଟେ ପଳେଇଲେ।
ହଁ ସେ ପାଖରେ ନା ବୋର୍ଡର ପାଖାପାଖି। ତ ଯାଇଛୁ ଗୋଟେ ଜାଗାକୁ ତ ତା ପାଖ ଜାଗା ଟା ଆଉ ଛାଡିବୁ କି?
ଚିଡ଼ପ ଜାଗା କାହିଁକି ଦେଖିକି ଆସିବନି କୋରାପୁଟ କେବେ ଆସିବ?
କୋରାପୁଟ ସେ ପ୍ଲାନ୍ ହେଇନି ଦେଖାଯିବ ପ୍ଲାନ ଗୋଟେ କରିକି ଯିବା
ହଁ ଖରାପୁଟ ଆସଥରେ ଅଧିକେ
ଯିବା ଆଉ।
ଖରାପଡାସ ବୁଲିକି ଯିବ ବହୁତ ଜାଗା ବି ଅଛି ଏଠି ବୁଲିବା ଜାଗା ବି ବତ ବର୍ଷା ଦିନରେ ବି ଶୀତ ଖରାକୁ ଆସ। ଭଲ ଲାଗିବ ଟିକ। ଶୀତକୁ ଖରାକୁ ବହୁତ ଭଲ ଲାଗେ ବୁଲିବା ପାଇଁ
ହ ଯିବା କୋରାପୁଟ କେବେ ଯିବା ଆଉ ଗଲେ ଜଣ ବି ଆଉ ।
ଆସ ଆସ ବୁଲିକି ଯିବ ଏଠି ଭଲ ଲାଗିବ ଆଉ । ଆ କଲିକତାାରେ ତ ହେଇଗଲେ ଆମର ବିଜେପି ନାଇଁ
ହଁ ହଁ ସେଇଟା ଗୋଟେ ଭଲ ହେଲା ବି ଆଉ।
ସେଇଠି ଗୋଟେ ବାକି ଥିଲା ବିଜେପି ହବା।
ଆଉ କେବେ ଆସ ଆମ କେଉଁଝର ଆଡେ ବି କେବେ ଆସ।
ହୁଁ କେଉଁଝର ଯାଇଥିଲୁ ଏବେ ମାନେ କୋଡିଏ ଦିନ ତଳେ।
ଆଚ୍ଛା
ପା ରାଣ ପାଖରୁ ଥିଲା ପ୍ରୋଗ୍ରାମ ତ
ଆଚ୍ଛା।
ରୁଣୀ ଦର୍ଶନ କରିକି ଆସିଛୁ
କେମିତି ଲାଗିଲା କେଉଁଝର ବୁଲିକି ଆସ
କେଉଁଝର କେବଳ ଗୋଟେ ଜାଗା ା ଗା ହିଁ ବୁଲିକି ଆସିଛୁ ଆଉ ବହୁତ ଜାଗା ବୁଲା ର ଇଛା ଥିଲା ।
ଆଚ୍ଛା ଓ କେବେ ଆସୁ ପ୍ଲାନ୍ କର କେବେ ଆସ ବୁଲି ବୁଲି ଯିବ ଆମର ତ ଏଇଠି ୱାଟରଫଲ୍ ଗୁଡ଼ା ବହୁତ ଅଛି।
ହଁ ଆଉ କଣ କଣ ୱାଟରଫଲ ଅଛି କି? ପାଖରେ ଯୋଉ ତାରଣୀ ମାଆଙ୍କ ପାଖା ପାଖି କେତେ କଣ ସବୁ ଅଛି?
ହଁ ଘଟଗାଁ ପାଖାପାଖି ଅଛି ଆମର ଗୁଞ୍ଚା ଖାକି ଅଛି। ଆଉ ସେ ସେପଟରେ ଅଛି ଆମର ଖଣ୍ଡାଧାର ।
ହୁଁ ହୁଁ।
ଆଉସବୁ ଆମ ଏଇ ଆନନ୍ଦପୁର ଲାଇନ ବି ଅଛି ଆମର କେତେ ଗୁଡାଏ । ଏମିତିସବୁ ଅଛି ପାଖାପାଖି ଆଉ ।
ଭଲ ଭଲ ୱାଟରଫଲ ମାନ ଅଛି ନାହିଁ ।
ଭଲ ବୁଲିବାପାଇଁ ବି ।
ନା କେଉଁଝର ତ ପୁରା ସେ କୋରାପୁଟ ଭଳିଆ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପର୍ବତ । ପୁର
ସେ ଯୋଉ ଆମର ପିକନିକ୍ ପାଇଁ ଭୋଜି ଭାତ କରିବା। ଆମ ପାଇଁ ବି ଭଲ ପ୍ଲେସ୍ ଅଛି ।
ହୁଁ ହୁଁ ନା ମୁଁ ଶୁଣି ଆମେ ଶୁଣିଥିଲୁ ଗୋଟେ ଘଟଗାଁ ଠାକୁରାଣୀ ସବୁବେଳେ ଖାଲି ନଡିଆ କି ପଠାଥିଲା। କେବେ ଯିବାର ସୁଯୋଗ ମିଲିନଥିଲା ତାକୁ ଏ ବର୍ଷ ଡାକି କି । ଥିଲେ ବୁଲିକି ଆଇଛୁ ଏଥର ବହୁତ ଯାଗା ବୁଲିକି ଆସୁଛୁ ।
ହୁଁ କଣ କରୁଛନ୍ତି କରନ୍ତୁ କେତେବେଳେ ଫ୍ରି ହେଲେ କଲ କରିବେ ଆଉ ।
କରିବି ଆଉ ହେଲା ଠିକ ଅଛି ।
ଆଜ୍ଞା ଆଜ୍ଞା।
ହୁଁ।